ଜୟ ଜଗନ୍ନାଥ ସାଙ୍ଗ।
ଜୟ ଜଗନ୍ନାଥ।
ଅଛନ୍ତି କେମିତି ଆପଣ?
ହୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଏମିତି ଦୁଃଖେ ସୁଖେ ଚାଲିଛି। ଗରିବ ଘରର ଲୋକ ଆମେ ଓଳିଆ ଖାଇଲେ ଓଳିଆର ଉପାସ। ଜଗନ୍ ଜଗନ୍ନାଥ ଜଗନ୍ନାଥଙ୍କ ଭରସାରେ ଆମେ ଅଛୁ।
ଆପଣଙ୍କର ଦୁଃଖ କଣ ମୁଁ ଜାଣିପାରିବି କି?
ଦୁଃଖ ତ ବହୁତ କିଛି ଅଛି ବହୁତ କିଛି?
କଣ ଅଛି ଆପଣଙ୍କ ଦୁଃଖ?
ପାରିବାରିକ ଦୁଃଖ ଅଛି ତାପରେ ହଁ ନିଜର ପଢିବାକୁ ନେଇକି ଭବିଷ୍ୟତକୁୁ ନେଇକି ସବୁଥିପାଇଁ ଚିନ୍ତା ଅଛି ସବୁଥିପାଇଁ ଦୁଃଖ ଅଛି। କିନ୍ତୁ କଣ କରିବା ଭାଗ୍ୟ ତ ଆମର ଯାହା ଥିବ ଭାଗ୍ୟରେ ଆମର ଯାହା ଥିବ ସେଇଆ ହିଁ ତ ହବ ନା।
ଆଚ୍ଛା।
ଆମ ଭାଗ୍ୟରେ ଯାହା ଲେଖା ହେଇଥିବ ଆମେ ଭାଗ୍ୟକୁ ତ ବଦଳେଇ ପାରିବାନି ନା ନିଜକୁ ଆମେ ବ
ଚାହିଁବ ଯଦି କିଛି କିଛି ତ ଆପଣଙ୍କୁ ଚେଞ୍ଜ କରିପାରିବ। ମଣିଷ ଯଦି ଚାହିଁବ ଯଦି ଭାଗ୍ୟ ଉପରେ ସବୁ କିିଛି ଛାଡି ହବ ନାହିଁ।
ହୁଁ ଭାଗ୍ୟ ଉପରେ ତ ମୁଁ ସବୁ କିିଛି ଛାଡୁନି କିନ୍ତୁ ଭାଗ୍ୟରେ ମୋର ଯାହା ଲେଖା ହେଇଛି ତାକୁ ତ ଆମେ ପରିବର୍ତ୍ତନ କରିପାରିବାନି ନା। ଆମେ ଆମ ନିଜକୁ ପରିବର୍ତ୍ତନ କରିପାରିବା କିନ୍ତୁ ଭାଗ୍ୟକୁ ପରିବର୍ତ୍ତନ କରିପାରିବା ନାହିଁ।
ଆଛା ଠିକ ଅଛି। ହଁ ଆଜ୍ଞା ଆପଣ ପୁରା ସବୁବେଳେ ଆପଣ ଠିକ ହିଁ କୁହନ୍ତି। ଆପଣ କେତେବେଳେ ଭୁଲ କୁହନ୍ତି? ଠିକ୍ ହିଁ କୁହ
ଆଚ୍ଛା।
ଆପଣ ଗାଈ କଥା ବି କହୁଥିଲେ କୁକୁର କଥା ବି କହୁଥିଲେ ମାନେ ଗାଈଙ୍କୁ ମୁଁ ଶୁଣି ଥିଲି ଗାଇଙ୍କୁ ମାନେ ଏଁ ଶହେ ଆଠ ଦେବତା ଅଛନ୍ତି ତାଙ୍କ ଦେହରେ ନା?
ଆଜ୍ଞା।
ଶହେ ଆଠ ନା ତେତିଶ କୋଟି ଦେବତା ରୁହନ୍ତି।
ନା ନା ନା ସେମିତି ତ କହିବାକୁ ଗଲେ ଆମ ନିଜ ଭିତରେ ବି ତେତିଶ କୋଟି ଦେବତା ଅଛି। କିନ୍ତୁ ଆମେ ଗାଈଙ୍କୁ ନିଜ ମୁଁ ମାନେ
ମୋ ଶାସ୍ତ୍ର ଅନୁସାରେ ମୁଁ ଜାଣିଛି ଯେ ଆଈଙ୍କ ଦେହରେ ତେତିଶ କୋଟି ଦେବତା ଅଛନ୍ତି। ତାଙ୍କ ଲାଞ୍ଜରେ କଣ ଗଙ୍ଗା
ସେଇଟା ହଁ ସେଇଟା ମୁଁ ଜାଣିଛି କିନ୍ତୁ ଶାସ୍ତ୍ର ଉପରେ ମୋର ଏତେ ଧାରଣା ନାହିଁ ସାଙ୍ଗ। କିନ୍ତୁ ଗାଈକୁ ଗାଈଙ୍କୁ ମୋ ମାତା ପିତା ଯେତିକି ମତେ ଶିଖେଇଛନ୍ତି ଗାଈକୁ ଆମେ ମା ପରି ମାନୁଥାଉ। ସିଏ ଆମକୁ ଖାଦ୍ୟ ଗ୍ରହ ଖାଦ୍ୟ ଆମକୁ ଯୋଗାଇ ଥାଏ। ତ ସେଥିପାଇଁ ଆମେ ତାଙ୍କୁ ଜନନୀ ବୋଲି ଆମେ ତାଙ୍କୁ ଡାକିବି ପାରିବା। ମା ବୋଲି ବେସ ସାଧାରଣତଃ ଆମେ ତାଙ୍କୁ ମାଆ ବୋଲି ହିଁ ଡାକିବା। ତ ମା କହିଲେ ତ ଚଳିବ ତ ମା ଆଉ ଗୋଟେ ପୁତ୍ରର ଯେମିତି ସ୍ନେହ ଆଉ ସମ୍ପର୍କ ଥାଏ ସେମିତି ଗାଈ ଆଉ ମନୁଷ୍ୟ ଭିତରେ ସେମିତି ସମ୍ପର୍କ ଥାଏ। ସେମିତି ମୋର ବି ଆମ ଗାଈ ସହିତ ସମ୍ପର୍କ ଅଛି।
ଆପଣଙ୍କ ସେଠି ଗରମ କେମିତି ହଉଛି?
ଗରମ ତ ବହୁତୁ ହଉଛି ଏବେ ବର୍ତ୍ତମାନ ଅ ଗଛ ପତ୍ର ସବୁ କାଟି ଦଉଛନ୍ତି ଜଙ୍ଗଲ ନଷ୍ଟ କରିଦଉଛନ୍ତି ଜଙ୍ଗଲ ନଷ୍ ଷ୍ଟ କରିଦଉଛନ୍ତି ବେଶୀ ତଃ ଏ ଜଙ୍ଗଲ ନଷ୍ଟ କରିଦଉଛନ୍ତି ଜଙ୍ଗଲ କାଟି ଦଉଛନ୍ତି ନହେଲେ ଜଙ୍ଗଲ ପୋଡି ଦଉଛନ୍ତି। ଉଁ ଉଁ ଚେ ଉଁ ଏତେ ସବୁ କରିକି ବଡ ବଡ କଳକାରଖାନା ସେଠି ଗଡୁଛନ୍ତି ବଡ ବଡ ଘର କରୁଛନ୍ତି ଆଉ ବଡ ବଡ କଳକାରଖାନା ଗଢିବେ ତ ଧୂଆଁ ସେଥିରୁ ହବ ଧୂଆଁ ବାହ ହେ ବାୟୁମଣ୍ଡଳ ଦୂଷିତ ହବ ଗରମ ହବ ତା ଗଛ କାଟିବା ଦ୍ଵାରା ଆ ଜଙ୍ଗଲ ନଷ୍ଟ ହବା ଦ୍ଵାରା ଆମର ବର୍ଷା ବି ହବନି ଜଳଚକ୍ର ଯୋଉ ଥାଏ ଜଳଚକ୍ର ଚକ୍ର ଜଳଚକ୍ର ବି ସେ ଠି ଠିକ ଭାବରେ ସଞ୍ଚାର ତ ହେଇପାରିବ ନାହିଁ ତ ତା ଯୋଗୁଁ ବର୍ଷା ବି ହେଇପାରିବ ନାହିଁ ବର୍ଷା ନ ହେଇ ପାଇଲେ ତ ଗଛ ବି କିଛି ଅନାମନା ଗଛ ବି ହେଇପାରିବନି ତ ତା ପାଇଁ ତ ବହୁତ ଅସୁବିଧା ହବା ଆକୁ ପଡିବ ନା ତ ଗରମ ତ ନିହାତି ହବ ତ ଗରମ ବି ହଉଛି ଆମ ଆଡେ ଆପଣଙ୍କ କାଆଡେ ଗରମ କେମିତି
ଏଇଠି ତ ପ୍ରବଳ ଗରମ ଅଛି ଆପଣଙ୍କୁ ଜାଣିଛନ୍ତି ଭୁବନେଶ୍ଵର ମାନେ କେତେ ଜୋରେ ଗରମ ସେ ଏଠୀ ହଉଥିବ କାହିଁକି ନା ଏଇଠି ବହୁତ ଗାଡି ଚଳାଚଳର ରହ
କଳ କଳକାରଖାନା ମତ ଗନ୍ଧ ତା ଘର ସିଏ ତ ନିହାତି ଗରମ ହବାଟା ହିଁ ହବ
ଆଚ୍ଛା ହୁଁ ଯାହା ହଉ ଆପଣ ଏତେ ସାରା ସବୁ ଜାଣିଛନ୍ତି ସେମତି ତ ମତେ ଭଲ ଲାଗୁଛି ଆପଣଙ୍କ କଥା ବହୁତ କିଛି ଶିଖିବାକୁ ମତେ ମିଳୁଛି
ମତେ ବି ମୋଠୁ ଆପଣ କିଛି ଶିଖୁଛନ୍ତି ଆପଣଙ୍କଠୁ ମୁଁ କିଛି ଶିଖୁଛି ସେଥିପାଇଁ ତ ଆପଣଙ୍କୁ ମୁଁ ବାର ସେଥି ପାଇଁ ତ ମୁଁ ଆପଣଙ୍କୁ ବାରମ୍ବାର ବାରମ୍ବାର ଆପଣଙ୍କ ସହିତ କଥା ହେବା ପାଇଁ ମୋର ଇଚ୍ଛୁକ ହଉଛି ମୁଁ ଇଚ୍ଛୁକ ବଢୁଚଛି ଆପଣଙ୍କ ସହିତ କଥା ହବା ପାଇଁ ଆପଣଙ୍କ କଥା ଏତେ ମଧୁର ଆପଣ ବର୍ଣ୍ଣନା କ ଛନ୍ତି ବଢିଆ ଧାରା ଟୁ ଧାରା ଧାରାଠୁ ଧାରା ଧାରା ଧାରା ଉ ଧାରା ଆପଣ ବର୍ଣ୍ଣନା କରୁଛନ୍ତି ଭଲ ଵ୍ୟାଖ୍ୟା କରୁଛନ୍ତି ଭଲ ସଂଖ ପରେ ସଂଖ୍ୟ ପରେ ଉତ୍ତର ଦଉଛନ୍ତି ଭଲ ସେ ଅଳାର୍ଥ କରିକି ବୁଝାଉଉଛନ୍ତି ଭଲ ତ ସେଇଥିପାଇଁ ଆପଣଙ୍କ ସହିତ କଥା ହେବା ପାଇଁ ଭଲ ଲାଗୁଛି
ଆଚ୍ଛା କିନ୍ତୁ ଆପଣ ଭଲ ସବୁ କଥାକୁ ବ୍ୟାଖ୍ୟା କରି ବୁଝୁଛନ୍ତି ସେଇଟା ମତେ ଭଲ ଲାଗୁଛି ବାତ
ଯେହେତୁ ମୁଁ ଯେହେତୁ ମୁଁ ଯୁକ୍ତ ଦୁଇରେ ସାହିତ୍ୟ ନେଇଥିଲି ତ ନିହାତି ମୁଁ ବା୍ୟାଖ୍ୟା କରିକି ସରଳାର୍ଥ କରିକି ବୁଝେଇ ପାରିବି
ଓଡିଆ ଭାଷାରେ ଆପଣ ଭଲ ମାନେ ଜ୍ଞାନ ଅଛି ଆପଣଙ୍କୁ ଓଡିଆରେ ଭଲ ଭାବରେ ବର୍ଣ୍ଣନା କରି କରୁଛନ୍ତି ସବୁ
ଆଜ୍ଞା ସେତିକି ତ ମୋର ସେତିକି ତ ମୋର ଦକ୍ଷତା ଅଛି ମୁଁ ଗର୍ବ କରିକି କହିବି ଯେହେତୁ ମୁଁ ଗୋଟେ ଓଡିଆ ପୁଅ ଓଡିଆ ଭାଷା ମୋର ଓଡିଆ ଭାଷା ମୋର ଓଡିଆକୁ ଓଡିଆ ଓଡ଼ିଆ ବି ମୋର ପସନ୍ଦ ଓଡ଼ିଆ ସାହିତ୍ୟ ବି ମୁଁ ନେଇଥିଲି ଯୁକ୍ତ ଦୁଇରେ ପ୍ରଥମଠୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ତ ଓଡିଆ ହିଁ ମୋର ଓଡିଆ ହିଁ ମୋର ପସନ୍ଦ ତ ନିହାତି ମୋର ସେ ଦକ୍ଷତା ଅଛି ବାଛ କରିବାରେ ସରଳାର୍ଥ କରିବାରେ ସେ ଦକ୍ଷତା ଆମର ଅଛି
ଆଚଛା
ମରିବା ପର୍ଯ୍ୟନ୍ତ ମଧ୍ୟ ସେ ଦକ୍ଷତା ରହିବ ମୋ ପାଖରେ ଆମେ ଓଡିଆ ଆମ ପାଖ ପ୍ରଥମତଃ ଆମ ପାଖରେ ସେଇ ଜିନିଷ ଟା ରହିବା ଦରକାର ଆମେ ଓଡିଆ ଶିଖି ପାରିଥିବା ଦରକାର ଓଡିଆ ପଢିପାରୁଥିବା ଦରକାର ଓଡିଆ କହିପାରୁଥିବା ଦରକାର ସେ ତା ପରେ ତ ଆମେ ଆମ ଓଡିଆ ପାଇଁ ଗର୍ବ ଅନୁଭବ କରିପାରିବା ନା କି ଆମେ ବାହାର ଜାଗାରେ ଯାଇକି ଆମ ଓଡିଆ
ଆଉ ଆପଣ ଆପଣ ଓଡିଆ। ଆପଣ ଆପଣଙ୍କ ଭାଷାକୁ ଆପଣ ମାନେ ପଶୁପକ୍ଷୀ। ବୃକ୍ଷ ମାନେ ଏହା ଆପଣ ବାପା ମାଙ୍କୁ ପରିବାରକୁ। ତ ଆପଣ ଏତେ ଭଲ ପାଇବା ଦଉଛନ୍ତି ଏତେ ଆପଣ ଭଲ ଲୋକ। ତ ସେଇଥି ମତେ ବହୁତ ଭଲ ଲାଗୁଛି ଯେ ଆପଣଙ୍କ ଗୋଟେ ଜଣେ ଭଲ ଓଡିଆ। ଆଉ ଉଁ ଭଲ ପୁତ୍ର ହେବା ପାଇଁ ଆପଣ ବହୁତ ଭଲ ଯୋଗ୍ୟ।
ଯା ହାଉ ଆପଣ ବୁଝିପାରିଲଲେ ସାଙ୍ଗ ଏଇଟା ବଡ କଥା ମୁଁ ଭଲ ପୁତ୍ର ହେଇ ପାରିବି କି ନାଇଁ ଭବିଷ୍ୟତରେ କହିପାରୁନି କାଇଁ ନା। ଆଜି ଅଛି ରାତି ପାହିଲେ କାଲି ମୁଁ ନଥିବି ଠିକ ନାହିଁ।
ଏମିତି କହିବାଟା ଠିକ ନୁହଁ।
ସେଇଟା ତ ଠିକ କିନ୍ତୁ ସେଟା ଭାଗ୍ୟ ଉପରେ ନିର୍ଭର କରେ। ତ ସେଟା ମୁଁ କହିପାରିବିନି କିନ୍ତୁ ଗୋଟେ ଭଲ ଓଡିଆ। ଗୋଟେ ଭଲ ଓଡିଆ ଲୋକ। ବୁଝି ପାରୁଥିବା ଓଡିଆ ପଢି ପାରୁଥିବା ଓଡିଆ ସେ ଦକ୍ଷତା ଗୋଟେ ଭଲ। କହିଆକୁ ଗଲେ ଓଡିଆର ଭରପୁର ଗନ୍ତାଘର ହଉଛି ମୁଁ।
ଆଛା।
ସବୁ କିିଛି ଓଡିଆ ଉପରେ ମୋର। ଅଛି ସବୁ କିିଛି ଓଡ଼ିଆ ଉପରେ ମୁଁ ଜାଣିଛି।
ଆଛା ଯା ହଉ ଆପଣ ଏମିତି ସବୁବେଳେ ଆପଣଙ୍କ ପାଖରେ ଜ୍ଞାନ ସିମି ସିମିତ ନ ରହୁ।
ଆପଣ ଆଉ ଗୋଟେ କଥା ଜାଣିଛ ନା ଆପଣ ଆଉ ଗୋଟେ କଥା ଜାଣିଛନ୍ତି ନା ଆପଣ ଶୁଣିଥିବେ। ବାର ବର୍ଷର ପିଲା ବାଜି ରାଉତ ଆମ ଢେଙ୍କାନାଳ ଜିଲ୍ଲାରେ ତାର ଆମ ଢେଙ୍କାନାଳ ଜିଲା ରେ ତାଙ୍କର ଜନ୍ମଗ୍ରହଣ।
ଆଛା ସେଠି ତାଙ୍କର ଆପଣ ଯାଇଛନ୍ତି ସେ ଜାଗାକୁ ବୁଲିବା ପାଇଁ।
ସେ ଜାଗାକୁ ତ ମୁଁ ଥରେ ଯାଇଥିଲି ଛୋଟ ବେଳେ ଏତେ କିଛି। ମୁଁ ସେତେ ବେଳକୁ ମୁଁ ଜାଣିନଥିଲି କିନ୍ତୁ ଯେତେବେଳେ ଜାଣିଲି କି ମୁଁ ତାଙ୍କ ଜାଗାକୁ ଯାଇଛି। ସିଏ ଆମ ପାଇଁ ଯାହା କରି ଯାଇଛନ୍ତି ତାହା ତ। ଅତୁଳନୀୟ କାହା ସେତ ବି ତୁଳନା କରିହବନି। ଯେହେତୁ ସିଏ ବାର ବର୍ଷର ପିଲା ଥିଲେ ସେତେବେଳକୁ। ବାର ବର୍ଷର ପିଲା କହିଲେ ସେତବେଳକୁ ଆମର ଏତେ ବୁଦ୍ଧି ବି ନଥିଲା। କିନ୍ତୁ ସିଏ ଆମ ଓଡିଆ ଲୋକଙ୍କ ପାଇଁ। ଲଢି ଛି ଲଢିଥିଲେ ଇଂରାଜୀ ମାନଙ୍କ ସହିତ ଏଇଟା ବଡ କଥା।
ହୁଁ ଆପଣ ବି ଥିଲେ ଲଢଳି ଯାଇଥାନ୍ତେ ଯେ।
ଆଚ୍ଛା ଯାହା ହଉ ବୁଝି ପାରିଲେ ଏଇଟା ବଡ କଥା।
କାହିଁକି ନା ଆପଣ ଓଡିଆର ସେତିକି ମାନ୍ୟତା ରଖିଛନ୍ତି ଓଡିଆ ଭାଷା ପାଇଁ ଏ ଏତେ ଆପଣଙ୍କର ଉତ୍ସାହିତ ଅଛନ୍ତି।
ଆଚ୍ଛା।
ଆପଣ ବହୁତ ଭଲ।
ଆଛା ତ ସେଇ ବାଜି ରାଉତ ପଢିଥିବେ ଆପଣ ତାଙ୍କ ନାଁରେ ବହିରେ ବି ଲେଖ
କାହିଁକି ନା ଆପଣ ଙ୍କ ଟି ଟିକେ କିଛି କହିଲା ବେଳକୁ ମୋ ଉପରେ ତ ଚଢି ଯାଉଛନ୍ତି ଝଗଡା କରି ଦଉଛନ୍ତି ମତେ ଲାଗୁଛି ଆପଣ ସେଠି। ମାନେ ବିରୋଧ କରିଥାନ୍ତେ ବିରୋଧ କରିଥାନ୍ତେ ମୁଁ ସେଇ କଥା କହୁଛି ନାଇଁ ଆପଣ ଚ ଢୀ ନୁହଁ ମାନେ ଆପଣ ସେଇଟା ମାନେ ଭଲରେ କଥା ହଉଛନ୍ତି ତ ଆପଣ ସେଇଟା ବିରୋଧ କରିଥାନ୍ତେ। ସେ ଜାଗାରେ ଥିଲେ ମୁଁ ମତେ ଲାଗୁଛି କିନ୍ତୁ ମୁଁ ଜାଣିନେ ଯେ ଆପଣ ସେ ଟାଇମରେ କରିଥାନ୍ତେ ନ ନାଇ ମୁଁ ଆପଣ ସରି ଆପଣଙ୍କୁ ମଜା କରୁଥିଲି।
ଆମେ ବୋ ଆମେ ବୋଧେ ବାର୍ତ୍ତାଳାପ କରୁଛନ୍ତି ଓଡ଼ିଆ ଭାଷା ଉପରେ।
ଆଜ୍ଞା।
ତ ଏଇଟା ତ ପ୍ରଥମେ ଆମେ ଦେଖିବା କଥା ନା।
ଆଜ୍ଞା ହଉ ଠିକ ଅଛି ଆପଣ କୁହନ୍ତୁ ଆପଣ କୋଉ ଗଛ ଲଗାନ୍ତି ଆପଣ?
ହଁ ଗଛ ଲଗେଇଛି ଆମ ଘର ଚାରି ପାଖରେ ହିଁ ବୃକ୍ଷ ହିଁ ବୃକ୍ଷ ହିଁ ବୃକ୍ଷ। ବୃକ୍ଷ ବିନା ବୃକ୍ଷ ବିନା ଆଉ ଗୋଟେ କଥା ବୃକ୍ଷ ଲଗେଇଲେ ଆମେ ତାଠାରୁ ଯେତିକି ଜିନିଷ ପାଇପାରିବା ଆମେ ଘରେ ରହିକି ତ ଦେଖ ଦେ ଗୋଟେ ଚାଷୀ କଣ ଚାହାନ୍ତି ଚାଷ କରିବା, ଚାଷ କରିବା କାହାକୁ କୁହାଯାଏ? ଆମେ ଧାନ ଗ ଗଛ ଲଗେଇବା ତ ଧାନ ଗଛ ହଉ, ବିରି ଗଛ ହଉ, ଯାହାବି
କଣ ଲଗେଇଛ ଘର ଚାରିପିଟ କଣ ଧାନ ଗଛ କିଛି ଲଗେଇ
ଆଜ୍ଞା।
ଆପଣ ଘର ଚାରିପଟେ କଣ ଲଗେଇଛନ୍ତି ଧାନ ଗଛ ବି ନା ଅଲଗା କୌଣସି ଗଛ ଫୁଲ ଗଛ, ଫଳ ଗଛ।
ଘର ପାଖରେ ଆମର ଉଁ କୋଡିଏ ଏକର ର ଗୋଟେ ଜାଗା ଅଛି ସେଠି ଆମର ଧାନ ଚାଷ ଲଗା ହୁଏ। ତ ଆମ ଘର ଚାରି ପାଖରେ ଆମ୍ବ ଗଛ, ପଣସ ଗଛ ପିଜୁଳି ଗଛ, ଖଜୁରୀ ଗଛ।
ଆପଣ କଣ କଣ ଗଛ ଲଗେଇଛନ୍ତି?
ବେଲଗଛ ମୁଁ ବେଲଗଛ ଗୋଟେ ଲଗେଇଛି, ତାପରେ ଫୁଲ ଗଛ ଲଗେଇବା ପାଇଁ ବହୁ ଫୁଲ ଗଛ ଲଗେଇବା ପାଇଁ ବହୁତ ପସନ୍ଦ କରେ, ତାପରେ ଅଶ୍ଵତତ ଗଛ ଗୋଟେ ଲଗେଇଛି, ଆମ୍ବ ଗ ଗଛ ଲୁଗିଛି ବର୍ତ୍ତମାନ ସେ ଗଛ ବହୁତ ବଡ ହେଇଗଲାଣି।
ଅଶ୍ଵତତ୍ ଗଛ ର ବହୁତ ଔଷଧିକ ମୂଲ୍ୟ ଥାଏ ନା କଣ?
ହଁ ସେଥିପାଇଁ ତ ମୁଁ ଲଗେଇଛି ବେଲ ଗଛ ହଉ, ଅଶ୍ଵତତ ଗଛ ହଉ।
ବେଲଗଛର କଣ ଔଷଧିକ ଜାଣିଛନ୍ତି କି କିଛି?
ବେଲ ଗଛ ବେଲ ବେଲଗଛ ପ୍ରଥମତଃ ତାଙ୍କ ପତ୍ର ହଉଛି ଅପାର ତାଙ୍କ ପ ତ୍ର ମହାଦେବଙ୍କ ପାଖରେ ଲଗେ, ଦ୍ଵିତୀୟତଃ ଦ୍ଵିତୀୟତଃ ଆମେ ଆମକୁ ଭୋକ ନ ଲାଗିଲେ ତାଙ୍କ ପତ୍ର ଖାଦ୍ୟ ରୂପେ ଗ୍ରହଣ କଲେ ବେଲ ଗଛର ତ ଆମକୁ ଭୋ କ ବି ଲାଗିଥାଏ, ତା ସହ ଆମ ଶରୀର କିଛି ଖରାପ ଥିଲେ କିମ୍ବା କିଛି ବି ପେଟର ପେଟର କିଛି ସମସ୍ୟା ଥିଲେ ଆମେ ବେଲପତ୍ର ଖାଇଲେ ଆମକୁ ଆମେ ଭଲ ବି ହେଇପାରିବା।
ଯା ଯାହା ହଉ ଭଲ ଲାଗିଲା ସ୍ୱାସ୍ଥ୍ୟ ବିଷୟରେ କିଛି ଜାଣିଲି। ଅଗ୍ନି ବିଷୟରେ ଜାଣିଲି, ଗଛ ଲଗେଇନି ତା ବିଷୟରେ ଜାଣିଲି, ପଶୁ ପକ୍ଷୀ ବିଷୟରେ ଜାଣିଲି। ବହୁତ କିଛି ମତେ ଭଲ ଲାଗିଲା ବହୁତ କିଛି ଶିଖିବାକୁ ବି ମତେ ମିଳିଲା ଏମିତି ସବୁବେଳେ ଟିକେ ମନେ ପକଉ ଥାନ୍ତୁ ଆଉ ସବୁବେଳେ ମୋତେ କିଛି ଶିକ୍ଷା କରିଥାନ୍ତୁ।
ଆଚ୍ଛା।
ଶିକ୍ଷା ପ୍ରଦାନ କରନ୍ତୁ ସବୁବେଳେ ଆଜ୍ଞା, ଶୁଭରାତ୍ରି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜୟ ଜୟ ଜଗନ୍ନାଥ।